ହ୍ୟାଲୋ।
ହ୍ୟାଲୋ।
ହଁ।
ତମ ଆଡେ ବି ଏମିତି ନେଟୱାର୍କ ଇସୁ ହଉଚି ନା କଣ ନା ଆମ ଆଡେ ଖାଲି?
ହଁ ବା ଆମ ଆଡେ ବି ହଉଚି।
କଣ ପାଇଁ ଏମତି ହଉଚି କେଜାଣି ଏବେ ବୋଲି ଟିକେ ବି ନେଟ୍ ଚାଲୁନି।
ଏଁ ଏଉ ଯୋଉ ବର୍ଷା ହେଇଗେରା ହଉଚି।
ଘରେ ତ ବିଲକୁଲ ବି ଚାଲୁନି ନାଁ।
ହଁ
ହ ବା ଏମିତି ହିଁ ପ୍ରୋବ୍ଲେମ ହଉଛି।
ଆଉ କଣ କରୁଛୁ?
କଣ ଆଉ କରିବି ବସିଛି ଆଉ। ଏବେ ତ ଖାଇବାର ନାହିଁ ନା ଖାଇବା ତ ସାଢେ ନଅଟା ନଅଟା ପରେ।
ହଁ
ତମର କଣ ଜଲଦି ଖାଅ ନା କଣ?
ନାଇଁ ବା ଆମେ ସେଇ ଦଶଟା ପାଖାପାଖି ଖାଉ ଆଉ।
ଅହଁ।
ହୁଁ
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଏ ସମସ୍ତେ ଟିଭି ଦେଖୁଛନ୍ତି।
ତମ ଛୋଟିଆ ପୁଅ?
ସିଏ ବି ତାର ଟିଭିି ଦେଖୁଛି।
ଟିଭି ଦେଖେ ସିଏ?
ହଁ ସେ ଟିଭିରେ ସବୁ ମନ୍ତ୍ର ହେଇରା ଶିଖେବା
ବଢ଼ିଆ ଆଉ ସବୁ ଶିଖିଲେ ଭଲ। ମୁଁ ଯୋଉ ଟ୍ଯୁସନ କରୁଥିଲି କି ବାଡ଼ିଆ ଖାଆନ୍ତି ସେ ଛୁଆ।
କାଇଁ?
ମାନେ ମୁଁ ଟ୍ଯୁସନ କରିବା ଭିତରେ ମାନେ ଛଅ ଜଣ ଖଣ୍ଡେ ପୁରା ମାନେ ଭଲ ଷ୍ଟୁଡେଣ୍ଟ ହେଲା। ଭଲ ପିଲା ପାଠ ପଢନ୍ତି ପୁରା ଭଲ ଫାଷ୍ଟ ହୁଅନ୍ତି। ଆଉ ଯଷ୍ଟ ଛ ଜଣ ଖଣ୍ଡେ ପୁରା ଗଧ ହେଲା।
ହୁଁ
ମାନେ ଗଧ ମାନେ ପୁରା ମାନେ ଉଁ ତଳୁ ତାକୁ ଉପରକୁ ଉଠେଇବ ମାନେ ଏମିତି ଗଧ।
ଓହୋ।
କିଛି ଜାଣି ନାହାନ୍ତି। ନା ପଢ଼ିପାରୁଛନ୍ତି ନା ଲେଖିପାରୁଛନ୍ତି ତାଙ୍କୁ ମୁଁ ତ ଏବେ ଟ୍ଯୁସନ କରୁନି ଛାଡିଦେଲି ବର୍ଷେ ହେଲାଣି।
ହଁ
ମୋ ଦେହ ଖରାପ ନଥିଲା କି ମୋ ହାତ ଖରାପ ଥିଲା।
ହଁ କହୁଥିଲେ ତ ମାଉସୀ କହୁଥିଲେ ବା
ହଁ ବା ହାତ ଖରାପ ଥିଲା ବୋଲି ଆଉ ଘରକୁ ପଳେଇଥାନ୍ତି ଥିଲାଗି ଛାଡି ଦେଇଥିଲି ଆଉ ତ କରୁନି ଆଉ ଯେତେବେଳେ କରୁଥିଲି ଆଗ ଯିଏ ଆସିବ ଟିଉସନ କଥା କହିବା ପାଇଁ ମୁଁ କହିଲି ମାଡ ଯଦି ହେଇପାରିବ ତାହେଲେ ଟିଉସନ କରିବି ଛୁଆ ଯଦି ମାଡ଼ ଡରିବେ ଯଦି ଆପଣ କିଛି କହିବେ ତାହାଲେ ମୁ ଆଉ ଟ୍ୟୁସନ କରିବି ଗାଡିଆନ ଯିଏ ସେ କହିବେ କି ଆମର କିଛି ବି ଅସୁବିଧା ନାହିଁ ପାଠ ନ ପଢ଼ିଲେ ବାଡ଼େଇବ।
ହଁ
ସେ ସେଠୁ ଯେତେବେଳେ ଆସିଲା ମାନେ ମୁଁ ଫାଷ୍ଟ ଦେବି ନା ତାକୁ କଣ କହିଲୁ ଆମର ଯୋଉଟା କିଛି ଜାଣିଛି କି ନାହିଁ ଫଣ୍ଡାମେଣ୍ଟାଲ ଯୋଉଟା ଆମର କହନ୍ତି। ତ ଦେଖିବି ନା ନାଇଁ
ହଁ ହଁ।
ଦେଖିଲା ବେଳକୁ କିଛି ଜାଣିନି କଣ କରିବି ମୁଁ ଆଉ ଅ ଆ ପଢିଆ ଛୁଆ ବି ଥିଲେ। ତାଙ୍କୁ ତ ପଢେଇବୁ ମାନେ ମୁଣ୍ଡ ପୁରା ଗୋଲ।
ହଁ।
କାଇନା ଛୋଟ ପିଲା ପାଠ ଧରିବା ପାଇଁ ଟିକେ ବହୁତ ହଇରାଣ କରନ୍ତି ଜଣେ ଜଣେ ଜଲ୍ଦୀ ଶିଖି ଯାଆନ୍ତି।
ହଁ।
ଆଉ ସେ ଛୁଆ ଯୋଉ ବାଡିଆ ଖାଆନ୍ତି ମୋଠୁ ବାଡେଇବି ତାପରେ ମନ କଣ ହେଇଯିବ ପୁଣି ହସିକି କଥା ହେବି ଆଉ କଣ କରିବି।
ହଁ ନାଇଁ ଘରେ ବି। ଆଜିକାଲି ପିଲାଙ୍କୁ ଘରେ ହଁ ଟିକେ ଦେଖାନ୍ତେ ଆଉ।
ହଁ ସେଇ କାମ ଟା ହିଁ କରୁନାହାନ୍ତି। ଏଇ ଯୋଉ କରୋନା ପରଠୁ ଅନଲାଇନ ଯୋଉ ହେଇଗଲା ସବୁ। ତାପରେ ତ ସେତିକି ମତେ ଲାଗୁଛି ସେଇ ଦିନଠୁ ହିଁ ଘରେ ଘରେ ପୁରା ତା ପରଠୁ ହିଁ ବେଶୀ ଫୋନ ହେଇଗଲା ନା।
ହଁ ହଁ।
ମା ମାନଙ୍କର ବି ତ ଆଗରୁ କଣ ଏତେ ଫୋନ ଥିଲା କି ନଥିଲା। ତାପରେ ବି ଏବେ ଯୋଉମାନେ ସବୁ ମ୍ୟାରେଜ କରୁଛନ୍ତି ଏବେକା ଜେନେରେସନର ସେମାନେ। ଫୋନ୍ ଯୁଗ। ଫୋନ ୟୁଜ କରୁଛନ୍ତି ଆଉ ଛୁଆଙ୍କୁ ଏବେ ଛୋଟ ଛୁଆ ବି ଫୋନ ନ ଦେଖିଲେ ସେ ଯୋଉ ବାଇ ଚଢେଇ ଗୀତ ନ ଶୁଣିଲା ବେଳକୁ ଖାଉ ନାହାନ୍ତି। ମୋ ଯେମିତି ମାଉସୀ ଝିଅର ପୁଅ ଛୋଟିଆଟା। ଛଅ ସାତ ମାସର ସିଏ ବି ଫୋନ ନ ଦେଖିଲେ ଖାଉନି ଏମିତି ଟୁଙ୍ଗୁରୁ ମୂଷା ଭଳିଆ ଏମିତି ଅନେଇଛି।
ଓହୋ।
ଫୋନ୍ କୁ ଏମିତି ଅନେଇଥିବ।
ଓହୋ।
ତାମାନେ ନୁହେଁ ଯେ ସବୁବେଳେ ପାଇଁ ଛୁଆ ଦେଖବାକୁ ଚାହୁଁଥିବେ କିନ୍ତୁ ଥରେ ଯାହା ବି ହେଉ ଦେଖିବାକୁ ଛୁଆ ଚାହୁଛ ମୂଳରୁ ଦେଖେଇଲେ ନା। ଆମ ବେଳେ କିନ୍ତୁ ଆମେ କଣ କରିଥିଲେ? ଆମେ କେତେ ଖେଳି ଖେଳି ଖାଉଥିଲେ। ସେମିତି ଡରଇଲେ ଆମେ ଡରି ଯାଉଥିଲେ। ତାଙ୍କୁ ତ ହାକ୍ କହିଲା ମାନେ ଲୁ କାନ୍ଦି ଗଡି ଯାଉଛନ୍ତି ଆଉ।
ହଁ ସିଏ କଣ ହେଲାଣି କହିଲା ଆ ଆଜିକାଲି ବି ବେଶୀ ଆଖି ଖରାପ ହେଇଯାଉଛି ଛୋଟ ବୟସରୁ।
ସେଇଥିପାଇଁ ହିଁ ହଉଛି ନା। ଏଇ ଯୋଉ ଫୋନ ର ଲାଇଟ୍ ଏଇଟା କଣ ସମସ୍ତଙ୍କ ପାଇଁ ଭଲ କି ଟିଭି ହଉ ଫୋନ ହଉ। ଯେତେ ଆମେ ବଡ ହେଇ ହେଇ ଯିବା ସେତେ ଆମର ସ୍ମ ଆମର ସବୁ ଶରୀରର ବୃଦ୍ଧି ହବ। ତାମାନେ ଛୋଟ ଛୁଆଙ୍କର କଣ ଏତେ ହେଲାଣି?
ନା ତାଙ୍କୁ ବାପା ମା ଇଏ କରିବା କଥା।
ଅଧିକ ଲାଇଟ୍ ହଉ ଅଧିକ ସାଉଣ୍ଡ ହଉ ସେମାନେ କଣ ଗ୍ରହଣ କରିପାରିବେ କି?
ନା।
ସେଇବା ବାପା ମାଙ୍କ ଅବହେଳାରୁ ଆଉ।
ହଁ ସେମାନେ ଦି ଜଣ ଆଁ ଚାକିରି କଲେ। ପିଲାକୁ ପୁଣି କିଏ ଦେଖିବ?
ସେଥିପାଇଁ ଜଣେ ନିହାତି ଦରକାର କିନ୍ତୁ କଣ ଆଉ କରିବା। ଆଜିକାଲି ଝିଅ ମାନେ ବି ଯଦି ନିଜେ କିଛି ନ କରଛନ୍ତି ତାହେଲେ ତାଙ୍କର ମୂଲ୍ୟ କିଛି ବି ନାହିଁ।
ହଁ ଅଁ।
ଆଉ ସେଥିପାଇଁ ଛୁଆ ମାନେ ଏମତି ହଇରାଣ ହଉଛନ୍ତି ଆଉ କଣ।
ହଁ ଯୁଗ ବି ତ ସେୟା ହେଲାଣି ନା।
ଏଇବା। ଆଗକୁ ତ ବହୁତ କିଛି ଖରାପ ହିଁ ହଉଛି କେତେ ଏଁ ଏବେ ଖାଲି ନିଆଁ ହିଁ ଲାଗି ଯାଉଛି ନା ଏବେ ଗୋଟେ ଏଁ ଲକ୍ଷ୍ନୌ ରେ ଗୋଟେ କୋଚିଂ ସେଣ୍ଟର ରେ ଲାଗିଯାଇଚି ନିଆଁ ଜାଣିଛୁ ନା।
ହଁ ପନ୍ଦର ଜଣ ଖଣ୍ଡେ ମରିଯାଇଛନ୍ତି ବା।
ଭାବିଛନ୍ତି ହଁ ତାଙ୍କ ଭବିଷ୍ୟତ କେତେ ଆଗକୁ ଥିଲା କଣ କରିବେ ସେମାନେ। ତାଙ୍କ ବାପା ମା ମାନେ କେମିତି ସହୁ ଥିବେ ଭଗବାନ।
ହଁ ବା ବହୁତ କଷ୍ଟ।
ଜୀବନ ଟା ବହୁତ କଷ୍ଟ ଆଉ ଏ ଜୀବନରେ କେତେବେଳେ କଣ ହବ ସେଇଟା କେହି ବି କେହି ବି ଜାଣିନାହାନ୍ତି।
ହଁ।
ଆଉ ବି ବାପା ମା ମାନେ ଯଦି ବି ଶିକ୍ଷା ଦଉଛନ୍ତି ତାହେଲେ ପିଲା ବି ଆଗକୁ ବାହାରେ ରହିକି ହଉ କି ଅଁ ଏମତି ହଉ ଖରାପ ବି ହେଇଯାଉଛନ୍ତି ନା।
କଣ କରିବେ ଆଉ ଯୁ ମାନେ ବାହାରେ ପରିବେଶ ତ ଖରାପ।
କହି ହବନି କିଏ କେମିତି କଉ ଲାଇନ୍ ସେଟା କହି ହଉନି ଆଜିକାଲି।
ହଁ ତା ପରେ ପିଲା ବି ବହୁତ ଖରାପ ଆଡକୁ ଦିନକୁ ଦିନ ଗଲେଣି।
ଏଇପା ଫୋନ ଯୋଗୁ ନା ଫୋନ ରୁ ହିଁ ସବୁ। ଫୋନ୍ ର ତ ଭଲ ୟୁଜ ଭଲ ବ୍ୟବହାର ଅଛି ଆଉ ଖରାପ ବ୍ୟବହାର ବି ଅଛି ନା ତ ସିଏ ଦି ଟାକ ବାଛୁଛନ୍ତି ଭଲ କୁ ଅଳ୍ପ ବାଛୁଛନ୍ତି ଖରାପ ବହୁତ ଟାଇମ୍ ବାଛୁଛନ୍ତି ଯୋଉଥିପାଇଁ ମାଇଣ୍ଡ ଟା ତାଙ୍କର ସେଇଟିକି ରହୁଚି।
ହଁ ପା ସେଥିପାଇଁ ତ ଏ ଆଜିକାଲି ଦୁନିଆରେ ବେଶୀ
ଆଉ ଗୋଟେ କଥା କଣ କହିଲୁ ତୁ ଏଇଟା କରୁଛୁ ମୁଁ ଜାଣିଚି ତ ମୁଁ ଏଇଟା କଲେ ତୁ କିଛି କହିବୁନୁ ଏମତି ମାଇଣ୍ଡ ତାଙ୍କର ରହୁଛି ସେଥିପାଇଁ ବହୁତ ଖରାପ କାମ ନିଶା ଦ୍ରବ୍ୟ ସବୁ ଗ୍ରହଣ କରୁଛନ୍ତି ପୁଅ ପିଲା ମାନେ ଝିଅ ପିଲାମାନେ ବି ବହୁତ ଆଜିକାଲି ମାନେ ଏତେ ଖରାପ ହେଲେଣି।
ହଁ। ହଁ ସେ ସିନା ସୁଧୁରୀ ଆସନ୍ତେ କଣ ହବ ତମର ଯଦି କଣ ହେଇଯିବ ପରିବାର କଣ ହବ କହିଲୁ?
ହଁ ସବୁ ଝିଅ କି ସବୁ ପୁଅ ତ ସମାନ ନୁହଁ କିନ୍ତୁ ଆଜିିକାଲି ଯେ ଯେତେ ନ୍ୟୁଜ୍ ବି ଆସିଛି ସବୁ ଏଇ ଉପରେ ହିଁ ଆସୁଚି।
ହଁ କିଏ ସୁ ପ୍ରାୟ ସମସ୍ତଙ୍କ ମାରି ଦଉଛନ୍ତି ସାଙ୍ଗ ହଉ
କଣ ପାଇଁ ମୋ ମୋ କହିବା କଥା ସେଇଟା କେବେ ଜଣକୁ ଆମେ ଯ ଜନେଶୁ ଆମେ ମଣିଷ ନା ଗୋଟେ ମଣିଷ କୁ ମଣିଷ ଚିହ୍ନି ପାରିବ ନା ସେ ଆମକୁ ଯ ଯଦି ବି ଲାଗୁଛି ଇଏ ଖରାପ ବୋଲି ତାହେଲେ ଆମ ଆମକୁ ସାଇଡ୍ ହେଇଯିବାର ଅଛି।
ହଁ।
ସେଇଟା କରିବାର ଜଲ୍ଦି ଅଛି ଡେରି ହେଇଗଲେ ଆଉ କଣ କରିବ ଏଇଟା ହିଁ ଭୋଗିବାକୁ ପଡିବ।
ଆଉ ଜୀବନର ମାନେ କେହି ବୁଝିପାରୁନାହାନ୍ତି।
ସେଇ କଥା ହୁଏତ ଆମକୁ ଜୀବନରେ ଏକୁଟିଆ ରହିବାକୁ ପଡୁ ପଛେ। କିନ୍ତୁ ଏତେ ବିପଦରେ ରହିବା କଥା ନୁହଁ। ନିଜ ବିପଦକୁ ନିଜେ ହିଁ ଡାକୁଛନ୍ତି ଆଉ।
ହଁ ପିଲାମାନେ ମେନଲି ଅ ଉମ ବାପା ମା ଦେଖୁନାହାନ୍ତି କି ସେ ବାହାରେ ଯାଇକି କଣ କଲେ ଆମ ପୁଅ ଝିଅ ଯାଇଛନ୍ତି ତ ପାଠ ପଢିବାକୁ ଯାଇଛନ୍ତି ତ।
ସେମାନେ ଯାହା କହୁଛନ୍ତି ବି ମିଛ ସତ ତାକୁ ବି ବିଶ୍ଵାସ କରିଦଉଛନ୍ତି ଆଉ ପିଲାମାନେ ବି ଆଜି ଯେମିତି ଭୁଲେଇ ବାଲେଇ କହୁଛନ୍ତି ସେମାନେ ବିଶ୍ଵାସ ବି କରିବା କଥା ସ୍ୱାଭାବିକ୍। କଥା ଏମିତି ବହୁତ୍ ହଉଛି ନା
ହଁ ଆଉ ଏମିତି ଯଦି ବାପା ମା ମାନେ ଜଗିବେ ତ ତାଙ୍କ ସଂସାର ପୁଣି କେମିତି ଚଳିବ।
ମୁଁ ବେଳେ ବେଳେ ଭାବେ ନାଇ ଗୋଟେ ସାଧାରଣ ସେ ମାନେ ଭଲ ଝିଅ ବି ସେମାନଙ୍କୁ ବି ଗୋଟେ ପୁ ଅଧିକ ବୟସର ଲୋକ କେମିତି କି ବାପା ସମାନ ହେବେ ସେମାନେ ବି ବହୁତ୍ ଖରାପ୍ ବ୍ୟବହାର କରିକି ଖରାପ୍ ଜିନିଷ କରୁଛନ୍ତି। ଆଉ ସେମାନେ ବି ଭାବୁନାହାନ୍ତି ନା କି ସେ ମୋ ଝିଅ ଭଳିଆ ହବ ତାର ବି ଭବିଷ୍ୟତ ଅଛି ତାର ବି ପରିବାର ଅଛି।
ହଁ।
ସେମାନେ ବି ଭାବୁନାହାନ୍ତି। ସେମିତି ନୁହଁ ଯେ ଖାଲି ଖରାପ ଝିଅ କି ଖରାପ ପୁଅ ଭଲ ପୁଅ ବି ମାନେ ଜୀବନ ହାରିଛନ୍ତି ବିନା ଇଏରେ ନ ଜାଣିନଥିବେ ବି ଆମେ ଆଜି ମରିବୁ ବୋଲି। ଏମିତି ସବୁ ହଉଛନ୍ତି ମର୍ଡର ପାଇଁ।
ହଁ। ନାଇଁ ସମସ୍ତେ ନୃସଂସ ପାଲଟି ଯାଉଛନ୍ତି ଆଉ।
ହଁ। ଏମିତି ଚାଲି ରହିଲେ ବି ସବୁ ଜିନିଷ କୁ ଡର ଲାଗୁଛି କୋଉଠି ରହିବାକୁ ବି ଡର ଲାଗୁଛି ଦେଖୁୁଥିବୁ ତ କୋଉଠି ଘରେ ତ ଛାଡିବାକୁ ବି ଦୂରକୁ ବି ରାଜି ହଉନାହାନ୍ତି।
ହଁ, ଆଜିକାଲି ଯୋଉ ପରିବେଶ ହେଲାଣି।
ସେଥିପାଇଁ ନିଜକୁ ବି ଡର ଲାଗୁନି କି ତତେ।
ଆଉ ଆଉ ତମେ ଦେଖ ଗୋଟେ କ୍ଷେତ୍ରରେ ଦେଖିବ ତମେ ଯଦି କିଛି ଭଲ ଉନ୍ନ ତି କଲ କି କଣ କଲ ଅ ମାନେ ଅପରପକ୍ଷ ତମକୁ ସହି ପାରିବନି ସେଥିରେ ବି ରାଗ ରଖିକି ତମକୁ ମାରିଦଉଛନ୍ତି।
ଆଜ କାଲି ସେଇ ହିଂସା ଗୋଟେ ଜିନିଷ ହିଁ ମଣିଷକୁୁ ବହୁତ ବିପଦରେ ପକଉଛି ଆଉ। ମାନେ କହିବାକୁ ଗଲେ ଏଇ ଯୋଉ ମାରି ବିି ଦଉଛନ୍ତି ସେ ହିଂସା ସକାସେ। ଏତେ ରାଗ ମଣିଷର।
ହଁ, ପା ଏମିତି କଲେ କେମିତି ହବ ସବୁ ଜିନିଷକୁ ନେଇ ଆଣିକି ରଖିବାକୁ ପଡିବ।
ଆମେ ଏଇଛା ଭାବୁଛେ ଆମ ଘରକୁ ଆମେ ଠିକ କରିବା ଆମେ କିଛି କରିବା ତ ସମସ୍ତେ ଭାବ ଭାବୁନ ଥି ଥିବେ ନା କେତେଜଣ ଭାବୁଥିବେ କେତେଜଣ ଭାବୁ ନଥିବେ। ଏମିତି ଆଉ ଭାବୁନଥିବେ ସଂଖ୍ୟା ଟା ବେଶୀ ହେଇଯାଉଛି ଯୋଉଠି ସେଥିଲାଗି ବହୁତ୍ ଛି ସବୁବେଳେ ଅଘଟଣ ଘଟୁଛି ବିପଦ ହଉଛି ଏମିତି ଆଉ ସେଥିଲାଗି ଡର ଲାଗୁଛି।
ଆ ସମସ୍ତେ କଣ କହନି ଆଉ ମାନେ ଏତେ ପରିବେଶ ବି ଆମର ବହୁତ୍ ଖରାପ୍ ଆଡ଼କୁ ଗଲାଣି।
ହଁ ବା ସେଥିଲାଗି ହଉ ଯେବେ ଭଲ ଦିନ ବି ଗୋଟେ ପାଳନ କରିବାକୁ ଡର ଲାଗିଲାଣି।
ଆଉ କିଏ କେତେବେଳେ ଆମର ଗୋଟେ ଦେଖିନୁ ଗୋଟେ ବାହାଘର ପାର୍ଟିରେ ବି ମାନେ ଗିଫ୍ଟ ବକ୍ସ ରେ ବି ବୋମା ପୁରେଇ କି ନେଇ ଆସୁଛନ୍ତି।
କେତେ ସାହସ କେତେ ମାନେ ମାଇଣ୍ଡ ଇଏ କରି ସେ କାମ କରୁଛନ୍ତି ଭାବିଲୁ? ମାନେ ଜଣ ଙ୍କୁ ମାରିବା ପାଇଁ ସେ ମାନେ ହାତ ତାଙ୍କର ଯାଉଛି କେମିତି ମୁଁ ଭାବେ ଏତେ ପ୍ଲନ୍ ସେ କରୁଛନ୍ତି।
ସେଇ କଥା ବା ଆଜିକାଲି ସମସ୍ୟା ଏମିତି ହେଲାଣି
କିନ୍ତୁ ଯେତେବେଳେ ସେ ଗିଫ୍ଟଟା ଦଉଥିବେ ଆମେ କଣ ଭାବୁଥିବୁ ବନ୍ଧୁ ଗିଫ୍ଟ ଦେଇଛି ତାକୁ ଗ୍ରହଣ କରୁଛିୁ କେତେ ହସି ହସ କିନା ତାପରେ ଯେତେବେଳେ ସେ ହ ମାନେ ଭଲ ପାଇବା ଯେତେବେଳେ ଇଏରେ ପରିଣତ ହଉଛି କେମିତି କଣ ଲାଗୁଥିବ ମାନେ କଣ ଆଉ କହିବ
ହଁ ଆଗରୁ କଣ ମାନେ ସେତିକି ଭାଇ ଭାଇ ଭିତରେ ସେମିତିକା ସମ୍ପର୍କ ଥିଲା। ଘର ପରିବାର ନେଇକି ସବୁ ଭଲ ଥିଲା। ଆଉ
ଏବେ ମୁଁ କହୁନି କି ଯୋଉ ହିଂସା ହିଂସା ହିଁ ଖାଲି ସବୁ ସବୁଆଡେ ବ୍ୟାପି ଗଲାଣି। ହିଂସା ଗୋଟେ ଜିନିଷ ସବୁଆଡେ ବ୍ୟାପି ହେଇଗଲାଣି ଆଉ କଣ କରିବା?
ହଁ ବା